ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଭାଇ ଜୟ ଶ୍ରୀ ଜଗନ୍ନାଥ।
ହଁ ଜୟେ ଜଗନା କୁହ?
ହୁଁ କଣ କରୁଛନ୍ତି? ହଁ ହଉଛି ଏବେ ଟିକେ ଟିକେ ହଉ ସେ ଆଗରୁ ଟିକେ ଜୋରେ ହଉଥିଲା ଏବେ ଟିକେ ଧୀରେ ଧୀରେ ହଉଛି।
ଓହୋ ଆଉ ଏପଟେ ତ ହଉଛି ପ୍ରବଳ ବର୍ଷା କାଲିଠୁ ହଉଛି ଆଉ।
ଏବେ ହଉଛି?
ହୁଁ।
ହୁଁ। ଏ ବର୍ଷ କ କାଲି ଆମର ପର ଦିନଠୁ ହେଲାଣି ଦି ତିନି ଦିନି ହେଲା ହେଲାଣି ରୋଗଟା।
ନା କାଲିଠୁ ଏପଟରେ ହେଇଛି ବର୍ଷା ହଉଛି ତ କାଲିଠୁ।
ହଁ ଆଉ ଡିଉଟି ଗଲେଣି?
ଡିଉଟି ଯାଇଥିଲି ଇଆଡେ ଆସିକି ବ ଖାଇବାକୁ ଆସିଲି ଟିକେ ଲଞ୍ଚ କରିବାକୁ।
ଓହୋ ଲଞ୍ଚକୁୁ ଆସଛନ୍ତି ଲଞ୍ଚ ରେ କଣ ଖାଉଛନ୍ତି?
ଆଁ?
ଲଞ୍ଚ ରେ କଣ ଖାଇବେ ଆଜି?
କଣ ଆଜି ବୁଧବାର ଅଛି ଦେଖିବା ନନଭେଜ୍ କଣ ଥିବ ଖାଇଦବା।
ନାଇଁ ରୁମ୍ ରେ କଣ ରୋଷେଇ କରୁଛନ୍ତି ନା ବାହାରୁ କିଣିକି ଖାଇ ଦିଅନ୍ତି?
ନା ମୁଁ ବାହାରେ ଖାଇବି ନା ରୁମରେ।
ରୁମ ରେ କରୁ ନାହାଁନ୍ତି?
କରାହଉଛି କେତେବେଳେ କେମିତି କିଏ ରହୁଛନ୍ତି ରହୁନାହାଁନ୍ତି ନହେଲେ ରୁମୁ ହୁଏ ଆମର।
ହୁଁ। ଆଉ ଦେହ ଭଲ ଅଛି?
ହଁ ସେଇଭଳିଆ ଚାଲିଚି ଆଉ।
ହୁଁ ତାହାଲେ ଆଜି ଡିଉଟି ଯାଇଥିଲେ?
ହଁ ବର୍ଷା ତ ହେଉଛି କଣ ଡ୍ୟୁଟି କରିବ କହୁନ। ବର୍ଷେ ମୁଣ୍ଡ କାଲିଆଡ଼ୁ ଭାବୁଛି ପଳେଇବି ଘରୁକୁ ବୋଲି ଭାବୁଛି।
ଗାଁ କୁ ଯିବେ?
ଉଁ ଗାଁ କୁ ଟିକଲି।
ଆପଣ କୋଉ ଗାଁ କହୁଥିଲେ ଆପଣଙ୍କର?
ଭଦ୍ରକ।
ଭଦ୍ରକ୍।
ହୁଁ।
ହଁ। ଆଉ ଭଦ୍ରକର କଣ ଦର୍ଶନୀୟ ସ୍ଥାନ କଣ ଅଛି କହିପାରିବୁ?
ଭଦ୍ରକରେ ତମ ଆଛି ଆଖଣ୍ଡଳ ମଣି ଯେଉଁ ଅଛି। ଆଖଣ୍ଡଳମଣି ଯଉ ଠାକୁର ସେଇଟା ବଢିଆ ଜାଗା ସେଇଟା ଗୋଟେ ତା ପରେ ଆମର ଅଛି ଗୋଟେ ପଥର କାଳି ଗୋଟେ ଅଛି ସେଇଠି।
ହଁ।
ଆଉ ସେ ଜାଗା ଅଛି ସବୁ।
ଆଉ ଆଉ କଣ କହ ମାନେ ଭଲ ମାନେ ପ୍ଲେସ ସେମିତି ଭୋଜି ଫୋଜି କରିବା ପ୍ଲେସ କିମ୍ବା ଅଲଗା କିଛି?
ଭୋଜି କରିବାକୁ ହେଲେ ଆମର ଏଇ ଯେଉଁ ଅଛି ସାନ ଘାଗରା ବଡ଼ ଘାଗରା।
ଓ ହଁ ହ ଶୁଣିଛି କିନ୍ତୁ ଯାଇ ଯାଇନି କେତେବେଳେ ଶୁଣିଛି। ମୁଁ ଦେଖିଛିି ଭିଡିଓ ଫିଡିଓ ଦେଖିଛିି ଭଲ ଲାଗେ ଝରଣା ରା।
ହୁଁ।
ଆପଣ ସେଠିକି କେତେ ମାନେ କେତେ ଯାଇସନି।
ହ ଆମେ ତ ଏଇ ଭୋଜି ଫୋଜିରେ ଯାଉ। ଭୋଜିରେ କଣ ଆମେ ସବୁ ପାଖାପାଖି ପ୍ରାୟ ଟାଇମ୍ ଆମେ ସେପଟରେ ଯାଉ ଭୁଜି। ଆଉ ଗୋଟେ ଅଛି ଆମର ଏଇ ପାଖାପାଖି ଭିତରକନିକା ଜାଣିଛନ୍ତି?
ହଁ ଭିତରକନିକା ଜାଣିଛି।
ହୁଁ ଭିତରକନିକା ବି ଅଛି କୁମ୍ଭିର ସେହି ଜାଗାରେ ବୋଟ ରେ ରୋଷେଇ କରିବ ଦେଖିବ ବୁଲିବ।
ହଁ ଆପଣ ଯାଇଛନ୍ତି ସେଠି?
ହୁଁ ଉଁ।
ହୁଁ କେଥର ଭୋଜି କଲେଣି ଯାଇ ସାଙ୍ଗ ମନ ସହ?
ସାଙ୍ଗ ଆମର କଣ ସେ ଯୋଉ ମାମୁଁ ଘର ସେ ପାଖାପାଖି ନା।
ହୁଁ ମାନେ କଣ ସେଛି ଭିତରକନିକା ପାଖା ପାଖି? ହୁଁ।
ଆଉ ସେ ଯୋଉ ରାଜଭାଟି ଅଛି। ଯୋଉ କନିକା କହୁଛନ୍ତି ହଁ ରାଜକନି ଯୋଉ କନିକା ରଜା
ହଁ
ହୁଁ ତାଙ୍କର ସେଇଠି ଅଛି ରାଜଭାଟି।
ହଁପା ସେଇଠି ଆମର ଅଛି ଯୋଉ ଭିତର କନିକା ଆମର ହେନ୍ତାଳ ବନ ନାଇଁ କି।
ହୁଁ ହୁଁ।
ହୁଁ।
ଆସ ଗୋଠେ କାଳୀପୂଜା ଭାଳି ପୂଜାରେ ଦେଖିକି ଆସ।
ଆଉଁ ଯାଇନି କେତେବେଳେ କ ଡାକିଲି ଏମିତି ଚିହ୍ନା ପରିଚୟ ହେଲାଣି ତ। ଡାକ ଯିବା ମିଶିକି ଦେଖିବା ସାକ୍ଷାତ ହବା।
ହୁଁ ଆସ ଆସିବ ଭିତର କନିକା ସବୁ ବୁଲିକି ଆସିଵା।
ହୁଁ କାରଣ ମୁଁ ଆପଣଙ୍କୁ କେତେବେଳେ ଜାଏନା ଜାଣିନି ଜାଗା ବିଷୟରେ କିଛି। ଏମତି ଜଣେ ଚିହ୍ନା ପ
ବସ୍ ରେ ବସିବ ଯାଇକି ଓହ୍ଲାଇବ।
ଓହ୍ଲିବାର କଥା ନାହିଁ ଏମିତି ଜଣେ ଧର ତ ଆପଣ ଭଳିଆ ଚିହ୍ନା ପରିଚୟ ଜଣେ ଥିବା ହଁ ଅଲଗାକିଛି। ଗଲ କତେ ବେଳେ ବୁଲିକି ଆସିଲ ସେଇଟା ଟିକେ ଭଲ ଲାଗେ।
ହୁଁ।
ଏକା କୁହାଯିବା କଣ ଜାଣିଛି। ହଁ ନାଇଁ ସେମିତି ତ ଯାଇକି ବୁଲିକି ଆସି ହେବ କିନ୍ତୁ ସେମିତି କିଛିଟା ମଜା ଲାଗିବନି।
ହୁଁ ହୁଁ।
କା ସାଙ୍ଗରେ ଥିବ ଏମିତି ଭଲ ଲାଗିବ ଯେମିତି।
ହଁ ସେଇଆ ନୁହେଁ କି।
ହଁ ଯେ ଆପଣ ଆମ ଏରିଆ ବିଷୟରେ କିଛି ଜାଣିନଥିବେ ଆସିବେ ଏମିତି ଜାଣିପାରିବେ କି। ଯେମତି ଆମେ ଆପଣଙ୍କ ଏରିଆ କୁ ଗଲେ।
ହୁଁ ହୁଁ।
କିଛିଟା ଜାଣିପାରିନଥିବୁ।
ହଁ ସେଇଆ ନୁହଁ କି ହଁ ହଁ।
ହୁଁ।
ଭଲ ଭଲ ଜାଗା ତମ ସେପଟେ ବି ବଢିଆ ବଢିଆ ଜାଗା ଅଛି ବି ସେପଟେ ନୟାଗଡ଼ ନୁହଁ?
ଉଁ ହଁ ହଁ ନିହାତି।
ବଢ଼ିଆ ବଢି଼ଆ ଜାଗା ମୁଁ ବି ଜାଣିଛି ସେ କୁହନ୍ତି ସବୁ।
ଆମ ଓଡିଆ ପୁରା ପରମ୍ପରା ଉପରେ ଯେମିତି ଆମର ମନ୍ଦିର ଗୁଡା ସବୁ ଅଛି। ଯେମିତି ସବୁ। ଆମ ନାୟାଗଡ ପ୍ରସିଦ୍ଧ ଯେମିତି ଆମ ଛେନାପୋଡ କି ଅଲଗା ଚାଖିନି ନାଇ ଖାଇବେ ଯେମିତି ହେଲେ ଆମର ଅ ପୋଡ ପିଠା କି ଅଲଗା କିଛି ପିଠା ପଣା କାକେରା।
ହୁଁ ହୁଁ।
ବୋଉ ମାନେ ମନା କରେ ଅଧିକ ହୋଇଥା
ହୁଁ।
ଆଉ ଆମର କେତବେଳେ ତ ବୁଲିବାକୁ ଆସିନାହାନ୍ତି ଆପଣ ଆସନ୍ତୁ କେତେବେଳେ ବୁଲିକି ଯିବେ ଆମ ନୟାଗଡ଼ରେ। ଫେମସ ଫେମସ ଜାଗା ଅଛି ଆମର ଯେମତି ହେଲା ଆ ଆମର କଣ୍ଟିଲୋ ନିଳମଧବ ଅଛି ମାନେ। ମହାନଦୀ କୂଳରେ ସେ ପୁରା ମନ୍ଦିର ଜାଣିଥିବେ ମାନେ। ଦାରୁ ବିଘ୍ନଙ୍କର ସେକେଣ୍ଡ ଇଏ ହେଲା କଣ୍ଟିଲୋ ନିଳମାଧବ।
ହୁଁ।
ଜଗନ୍ନାଥ ଙ୍କର।
ହଁ ଜିଦି ଏଇ କି ମୁଁ ଯାଇଛି କୋଉଠି କହିଲ ଆମ ଯୋଉ ରାମ ମନ୍ଦିର ନୁହଁ ଫତେଗଡ଼ ଯୋଉ କହୁଛନ୍ତି।
ହଁ ହଁ। ରାମ ମନ୍ଦିର ତ ଜାଇଛନ୍ତି ସେଇଟା ଆମର ପ୍ରତିଷ୍ଠା ହେଇଛି କିନ୍ତୁ ଏଇଟା ଆମର। ବିଘ୍ନ ଯେମିତି ଆମର ଜଗନ୍ନାଥ ଶ୍ରୀମନ୍ଦିର ରେ ଅଛନ୍ତି ଶ୍ରୀ ଜଗନ୍ନାଥ ପୁରୀରେ। ସେମିତି ତାଙ୍କର ଗୋଟେ ବିଘ୍ନ ଏମିତି ଅଛି ଏଇଠି ଆମର। ନିଳ ମାଧବ ନାରେ ସେ ପୁଜା ପାଉଛନ୍ତି। କଣ୍ଟିଲୋ ରେ ସେ ବି ପ୍ରତ୍ୟେକ୍ଷ ପୁରା ଠାକୁର।
ହଁ ତମ ସେଠୁ ଯୋଉ ଲଡୁ ବାବା କହୁଛନ୍ତି କେତେ ବାଟେ କି?
ହୁଁ ଲଡୁ ବାବା ପାଖରେ ପୁରା ଏଇଠୁ କୋଡିଏ କିଲୋମିଟର ପଚିଶି କିଲୋମିଟର ଭିତରେ ହବ।
ପାଖରେ ବା।
ହଁ ମୁଁ ଗଲିଣି। ପ୍ରାଏ ଟାଇମ୍ ମୁଁ ଜାଇଛି ସେ ଭିତେରେ। ଆମର ଦେଖି ଥିବେ ଆମର ଯୋଉ ଅଛି। ସେଠି ଆମର ରାମ ସେତୁ ନଥିଲେ ସେଠି ଆମର ପଥର ଯୋଉ ଭାସେ। ସେଇ ପଥରରୁ କିଛିଟା ଅଛି ଏଇଠି ଅଛି ମନ୍ଦିରରେ।
ମାନେ ଭାସୁଛି।
ଉଁ ହୁଁ। ମାନେ ସେ ପଥର ବି ଆସୁଛି ବହୁତ ପୁରା ତମ ପଥର
ହୁଁ
ହଁ
ଯିବା ମୁଁ ଯାଇଛି ସେହିପଟେ ଲାଇନ ଯାଇଛି ତୁମ ସେପଟେ ସେ ଯେଉଁ ଆମର ଯେଉଁ ଜିରାଙ୍ଗ ଫିରାଙ୍ଗ ତ ତତ ପାଣିଁ ସେ ଭୁଲ ଦ ଯାଇଛି।
ହଁ ସେଇ ଚିରାଣ ଦତ୍ତ ଆଣ ମୁଁ ବି ଯାଇଛି ଲାଗିଲୁ ଏଇଠୁ କଣ କହିଲେ। ତପ୍ତ ପାଣି। ସେଠ ଦେଇକି ଗିରାଙ୍ଗ ଆମର ବହୁତ ସ୍ତୂପ ଅଛି। ତାଙ୍କର ସବୁ ଭିତରେ ସବୁ ମାନେ ତାଙ୍କର ହଁ ଗଜପତି ଡିଷ୍ଟ୍ରିକ୍ଟ ରେ ହଁ ସେଇଠୁ ଆମେ ଯାଇଛୁ କୋଉଠିକି ଆମର ମହେନ୍ଦ୍ର ଗିରି ଜାଣିଥିବେ।
ମହେନ୍ଦ୍ରଗିରି ଯାଇଛି ମୁଁ ଆଉ
ସେକେଣ୍ଡ ବର୍ଡ ଆସ ସେଟା ଓଡିଶାର
ହୁଁ
ବହୁତ ବଡ ମାନେ ହୁଁ ସେମଳିଥା ସେଟା
ହଁ ସେଇଠି ଯକି ସେଇଟା ଯାଇଥିବି ମନଉଛି।
ହୁଁ ସେଇଠୁ ମାତ୍ର ଏଇ ଚାଳିଶ। ପଇଁଚାଳିଶ କିଲୋମିଟର ହବ ସେ ଜଲାନରୁ ସେପଟେ ଗଜପତି ଏରିଆ ଦେଇକି ଯିବେ ଉପରକୁ ମାନେ ଆମର କହୁଛି ଆମର ମହେନ୍ଦ୍ରଗିରି।
ହଁ ହଁ
ହୁଁ ସେଟା ମେ ସେ ଉପରେ ଆସିବେମ୍ପଲ ଗୋଟେ ଅଛି। ମାନେ ପଥର ସିଏ ଥୁଆ ହେଇଛି ମାନେ ବିନା ଅଥାରେ ସେ ଅଛି ପଥର।
ମୁଁ ମୋର ସେଆଡ଼େ ଯାଇଛି ସେ ସେ ଜିରାଙ୍ଗ ଫିରାଙ୍ଗ ସବୁ ଯାଇଛି। ମହେନ୍ଦ୍ରଗିରି ଯୋଉ କହୁଛ ସେଟା ମୁଁ ସେଠି ଯାଇନି ବୋଧେ।
ସେଇଟା ବହୁତ ନେଚୁରାଲ ପୁର ଏରିଆ ମାନେ ଗଛ ପତ୍ର ସବୁ ମାନେ ମନ୍ଦିର। ସେ ପୁରକୁ ଗଲେ ପୁରା ପାହାଡ ଟୋଟାଲ ପାହାଡ ଦେଖିବେ। ପୁରା ବାଦଲ ପୁରା ଭାସୁଥିବ ଭସ ନା
ହଁ ହଁ
ଶୀତ ଦିନ ହେଲେ ଭିଉ ଟା ଭଲଲାଗେ ସେଠି।
ମାନେ ମୁ ପାହାଡ ଉପରେ ନୁହ।
ହୁଁ ହୁଁ ହୁଁ ପୁରା ତିନିଟା ପାହାଡ ଚଢିକି ଯିବେ ଗାଡି ଯୋ ଅଛି ଗାଡିରେ ଯିବେ। ନିଜ ବାଇକ ରେ ବି ଯାଇପାରିବ ଯାଉଛ।
ତାର ପାହାଚ ଅଛି ତିନିଟା ପାହାଚ ବି ସିଷ୍ଟମ ଥିବ ତ।
ନାଇଁ ପାହାଚ ନାହିଁ। ସେଇଟା ଗୋଟେ ଜାଗା କିନ୍ତୁ ପାହାଚ ନାହିଁ ଯୋଉ ରାସ୍ତା ହେଇଗଲାଣି ଏ ପ୍ରାୟ ପୁର ପିଚ ରୋଡ ବି ହେଇଗଲାଣି। ଉପରୁ ଯବେ ସେ ଉପରକୁ ଯିବେ ସେଇଠୁ ଆମର ଅଛି ଗୋଟେ ରାସ୍ତା। ତା ମାନେ ଏଇଠୁ ଏଇ ଦି କିଲୋମିଟର ଭଳିଆ ମାନେ ଚାଲିିବାକୁ।
ହଁ
ଗୋେ କିଲୋମିଟର ଦ ଦେଢ କିଲୋଟ ଗୋେ କିଲୋମିଟର ଭିତ ଦେଢ଼ିଲୋମିଟର। ସେଠିକି ଗାଡିଥୁଆ ହବ ପାର୍କିଂ ଅଛି ତଳେ ସେଇଠି ଥୋଇକି ଫଟୋ ଫଟ ଉଠେଇବେ ସବୁ ଭଲ ଜାଗା ଅଛି ସେଇଠୁ ଆପଣ ଚାଲି ଯିବେ ପାହାଡ ଜାଗା ନା ସେଠୀ ପଥ ଯାଗା ଗୋଟେ ଅଛି।
ଏଇ ଯୋଉ କେଉଟା କହିଲ ଯେଉଁ କପିଳାସ ଯେମିତି ଚାଲିକି ଯାହା ଯାଇହବ ପାହାଚରେ
ହୁଁ। ହୁଁ ସେମିତି ସେମିତି କିନ୍ତୁ କପିଳାସରେ ଅଧିକ ପାହାଚ ଅଛି କିନ୍ତୁ ଏଠି ପାହଚ ନାହିଁ। ସବୁ ମାଟିଟେ ମାନେ ବୁ ପଥର ଜାଗା ସେ ଛୋଟ ଛୋଟ ପଥର ଇଏ ହେଇଚି ସେଇ ଜାଗାର।
ଆମେ ପାଣି ନେଇକି ଯାଉ ଗଡ଼ଗଡ଼ିରୁ କପିଳାସ ଯାଉ।
ହଁ ଆମେ ବି ସେଇ ଘାଟରୁ ଯାଉ ଆମ ଘରଡିଆ ଘାଟରୁ ଆମେ କ ପଲାସ ନେଇକି ଯାଉଚି ସବୁ ମୁଁ ଯାଉଚି। ଅ ଆପଣ ଯାଉଚନ୍ତି ପାଣି ନେଇକି?
ହଁ ଆମେ ସେ ଖୁଣ୍ଟୁଣି ଦେଇକି ଯିବୁ ପାହାଡ଼ ଦିଇଟା କ୍ରସ୍ କରିବୁ। ହୁଁ ସାଇ ମନ୍ଦିର ପଡ଼ିବ।
ହଁ ବାସ୍ ବାସ ସେଇ ସେଇ ଦେଇକି ଆମେ ଯାଉଚୁ ହୁଁ ହୁଁ ବାସ୍। ସାଇ ମନ୍ଦିର ତ ବଢିଆ ଆମର ଆମର ସବୁ ଅଛି। ଗୋଟେ ଶିବ ମନ୍ଦିର ଦିଟା ଶିବ ଗୋଟ ଅଛ ମନ୍ଦିର ଭାସିଯିବୁ ଆମେ। ଗୋଟେ ମା ମାନେ ଗୋଟେ ଗାଁ ଦେଇକି ଯିବୁ ଭିତରେ।
ହୁଁ।
ଅ ମାକେଡିଆ ସବୁ ରାସ୍ତା ପଟେ ଥିବ। ପାହାଡ କା ସେଠି ଯୋଉନାହାନ୍ତି ସବୁ ଦେଖିବେ ସେଇ ମୟୂର ପ୍ରାୟ ଏଇଠି ରୁହନ୍ତି।
ହଁ ହଁ।
ହୁଁ ହୁଁ ଯୋଉ ପାହାଡ କଥା କୁହନ୍ତୁ ସେଇ ଗୋଟେ ବି ଆମେ ଯାଉ।
ସେ ପାହାଡ଼ ତ ଜଲ୍ଦି ଭୋରରୁ ଚାରିଟାରୁ ଜଲ୍ଦ ଜଲି ପାସ୍ କରିବାର ଅଛି ସନ୍ଧ୍ୟା ପୂର୍ବରୁ ଆଉ।
ହଁ ତାରେ ସେଇଟା ଗଲେ ସାଇ ମନ୍ଦିର ପୂର୍ବରୁ ଏପଟେ ଯୋଉ ରାସ୍ତା ଟା ମାନେ ହାତୀ ରୁହନ୍ତି ପ୍ରାୟ। ସେ କୁହନ୍ତି ହାତୀ ଫାତି ବାହାରନ୍ତି କଣ ଆମେ ସେପଟେ ଜାଉନୁ ଏପଟେ ସଟ ପଟ ରାସ୍ତାରେ ଯାଇ ପଳଇ ଆସୁ।
ହଁ ହଁ।
ହୁଁ। ହଉ ଏଥର ପାଣି ଖରାପ ନେଲେ ଫୋନ କରି ଆମେ ଯାଉଚୁ।
କଉଁଟା ଫାଷ୍ଟ ପାଳି ନା ଲାଷ୍ଟ ପାଳିରେ ଯାଅ?
ଆମେ ଫାଷ୍ଟ ପାଳି ନଲେ ସେକେଣ୍ଡ ପାଳି।
ଓହୋ ଆଉ ମୁଁ ଲାଷ୍ଟରେ ଯାଏ।
ଓହୋ ଠିକ ଅଛ ଆଉ। ତାହେଲେ ତମ ଦେଖେଇ ହବନି। କିନ୍ତୁ ଦି ମାସ ଗଲେ ଦେଖିବ।
ହୁଁ।
ଠିକ୍ ଅଛି ରହିଲି ପରେ ଏତବେଳେ କଲ କରିବି ଆଉ।
ହଁ। ଓହ।